ହାଲୋ।
ହାଲୋ।
ହଁ ଆଜ୍ଞା କଣ କରୁଛନ୍ତି?
ଅ ନାଇ ମୁଁ ଏବେ ବସିଥିଲି ଆପଣ କଣ କରୁଛନ୍ତି।
ଏଇଠିକି ଅଫିସ ରେ ଅଛି ଆଉ।
ଓହୋ।
ଆଉ ବର୍ଷା ଆପଣଙ୍କ ଆଡରେ କେମିତି କଣ ହେଇଛି?
କଣ କହିଲେ?
ବର୍ଷା
ହଁ ବର୍ଷା ତ ହେଇଛି କାଲି ରାତିରୁ ହେଇଛି।
ନାଇଁ ଆଜି ଆଉ ଆଜି ହେଇନି।
ନାଇଁ ସକାଳ ରାତିରେ ତ ଆରମ୍ଭ ହେଇଗଲା ବାର ଟା ପରଠୁ ଆରମ୍ଭ ହେଇଗଲା ତ ସକାଳ ବାରଟା ଆତେ।
ହଁ ଆମର ବି ସେଇଭଳିଆ ହେଇଛି କିନ୍ତୁ ଆମର ଦିନରେ ଟିକେ ବର୍ଷା ହେଇଛି ଆଉ
ନାଇଁ ଆମର ସକାଳୁ ତ ରାତି ବାର ର ଆରମ୍ଭ ହେଲା ସକାଳୁ ବାର ଗୋଟେ ସରିଲା। ଏବେ ଆଉ ବର୍ଷା ହେଇନି।
ସକାଳେ ଟିକେ ହେଇଗଲା ନଅଟା ଦଶଟା ସେଟା ବେଳକୁ ସେ ଗୋଟେ ଦିଟା ଯା ଗଣି ବର୍ଷା ହେଲା।
ହଁ ସେ ସକାଳୁ ତ ଆମର ମାନେ ଚାଲିଛି ରାତି ସାରା ମାନେ ବନ୍ଦ ବି ହେଇନି। ସକାଳୁ ଗୋଟେ ଦିନ ବେଳୁ ବନ୍ଦ ହେଲା ଆଉ।
ରାତି ଗୋଟା ବେଳକୁ ତ ଆରମ୍ଭ ହେଲା ଯେ ସକାଳେ ଯାଇକି ଚାଲିଲା ଆଉ।
ଆଚ୍ଛା।
ତାପରେ ପୁଣି ଏଇ ଟିକେ ହେଲା ହାଲକା ପକେଇଛି ବେଶୀ ଜୋରେ ନୁହେଁ। ଏ ଖାଲି ଫେଙ୍କେଇ ମାରଦେଇଚି ସେ ସକ। ଆମେ ଭାବୁଥିଲୁ ସକାଳ ଟିକେ ରହିଥିଲେ ଦଶଟା ଏଗାରଟା ଜାକ ଆଉ ଡିଉଟି ଯାଇନଥା ଥାନ୍ତୁ ବନ୍ଦ କରିଦେଇଥାନ୍ତୁ। ଡିଉଟି ଆସିବାକୁ ପଡିଲା ଆଉ। କେତେ କାମ କରିବ ଆଜି ମାସ ଲାଷ୍ଟ ନା।
ହଁ ହଁ।
ତାପରେ ବାଧ୍ୟ ହେଲୁ ପୁଣି ଆସିବା ପାଇଁ ଆଉ।
ଅଁ ବର୍ଷା ଟା କଥା କହିହବନି କୋଉ କେତେବେଳେ ହବ ପୁଣି କେତେବେଳେ ଛାଡିଯିବ।
ହଁ।
ଆକ୍ଚୁଆଲି ବର୍ଷା ତ ବହୁତ ଦରକାର ହିଁ ଥିଲା କାହିଁକିନା ଯୋଉ ହାରରେ ଗରମ ହଉଥିଲା। ତ ବର୍ଷ ଟା ତ ନିହାତି ଆବଶ୍ୟକ ଥିଲା।
ତ ନିହାତି ହଉଛି ତାପରେ ଗଲେ ଆମର ଏକଡ ଟିକେ ଚାଷ ବାସ ପାଇଁ ବି ପାଣି ଟିକେ ଦରକାର ଥିଲା।
ଓହୋ ଚାଷବାସ ଆପଣ କରୁଛନ୍ତି?
ହଁ ଆମର ହଉଛି। ତିନି ଏକର ବିଲ ଚାଷଁ ହୁଁ ତିନି ତିନି ଏକର ବିଲ ଧାନ କରାହଉଛି କିନ୍ତୁ ଆମେ କରୁନୁଁ ଏ ସବୁ ଲଗେଇ ଦେଇଛୁ ଭାଗୁଆରି ଦେଇ ଦେଇଛୁ ଆଉ।
ହଁ ଏବେ ତ ସବୁ ପ୍ରାୟତଃ ସମସ୍ତେ ଲୋକ ଲଗେଇକି କରୁଛନ୍ତି, ନିଜେ ଆଉ କରିବେ ନା ବାହାରେ ତ ଯିଏ ଜବ୍ କରୁଛି। ଉ ସିଏ ତ ସେମିତି ଲୋକ ଲଗେଇକି କରୁଛନ୍ତି ନହେଲେ ନାଇ ସେମତି ବିଲ ଫାଙ୍କା ରହୁଛି।
କରିହବନି କଣ ପାଇଁ ନା ସେ ବାପା ତ ଆଉ କରି କାମଧାମ ଟିକେ କରିପାରୁନାହାନ୍ତି। ତାପରେ ଗଲେ ମୁଁ ମୁଁ କେତେ କୁଆଡେ ଯିବି? ମୁଁ ଇଆଡେ ଅଫିସ ଡ୍ୟୁଟି କରିବି ନା ନାଇଁ ହିଆଡେ ଯାଇକି ଚାଷ ବାସରେ ଆମର ତ ସକାଳ ଦଶ ରୁ ଷ୍ଟାର୍ଟ ହେଇଯାଉଛି। ଅଫିସ ରାତି ନଅଟା ଦଶଟା ବି ହେଇଯାଉଛି ବେଳେ ବେଳେ। ଦିନେ ଦିନେ ରାତି ଗୋଟେ ବି ବାଜି ଯାଉଛି ଏମିତି ଯଦି ଯୋଉଦିନ ଆମର ଯୋଉ କାମ ପଡି ଯାଉଛି ପ୍ରେସର ଟିକେ ସେଇଥିପାଇଁ ଏରା ଆଉ କରିବାକୁ ଚାଷ ବାସ କରିବାକୁ ମନେ ନାହିଁ ବାପା ଥିଲେ ସେ ତାଙ୍କର ଚାଷ ବାସ କରୁଥିଲେ।
ଏବେ ତ ପ୍ରାୟତଃ ସମସ୍ତେ ଚାଷବାସ ବନ୍ଦ କରିଦେଲେଣି।
ହୁଁ।
ନାଇଁ ଲୋକ କରୁଛନ୍ତି ଖୁବ କମ କରୁଛନ୍ତି।
ହଁ।
ହୁଁ।
ହା ହଉନି।
ଏଇନା ଏବେ ସମସ୍ତେ ଚାହିଁଲେ ଯେ କି ମାନେ ବାହାରେ ରହିକି ଜବ୍ କରିକି ନିଜର ମାନେ ଗୋଟେ ଲେବୁଲ ମାନେ ଲୋ କ କ୍ରିଏଟ କରୁଛନ୍ତି ସମାଜ ଆଗରେ ବସିକି କେମତି ପାଞ୍ଚ ଜଣ ଆଗରେ କଥା ହେଇପାରିବା। ଆଗରୁ କଣ ଲୋକଙ୍କର ଥିଙ୍କିଙ୍ଗ ଥିଲା ଯେଏ କି ଚାଷ ବାସ ସେଏ କରୁଛି ତ ସେତେବେଳେ ଲୋକ ଡିଷ୍ଟାନ୍ସରେ ରହୁଥିଲେ।
ହଁ।
ତ ସେମିତି ତ କେହି ରହିବେନି।
ତାପରେ ବି ଗଲେ ଆଉ ଲୋକ ସବୁ କୋହଳିଆ ହେଇଗଲେଣି ଆଉ ଚାଷ ବାସ କରିବା ପାଇଁ। ଆଜିକାଲି ଆଉ କିଏ ଚାଷ କଣ ସେମିତି କରିବା ପାଇଁ ଆଉ କାହାର ମନ ଅଛି କହୁନାହାନ୍ତି କେହି ବି ଆଉ ଚାଷ କରିବାକୁ ମନ କରୁନାହାନ୍ତି। ଆଉ ଦି ପହରେ କଣ ଖାଇଥିଲେ?
ଖରା ବେଳେ ଆମେ ଭାତ, ଗରମ ଭାତ, ଡାଲି ଆଉ ଶାଗ ହେଇଥିଲା ପୋଇ ଶାଗ, ତରକାରୀ
ପଇଶାଗ ତ ବ ବହୁତ ଭଲ ଖାଦ୍ୟ ଖାଇଛ।
ହଁ ନିହାତି ମତେ ଭଲ ଲାଗେ ବହୁତ ପୋଇ।
ପୋଇ ପୋଇ ମୋର ବି ଫେଭରାଇଟ।
ହଁ ମୋର ତ ଏଠି ମାର୍କେଟ ରେ ମିଳୁଛି ବାଇଡେ ରେ ତ ନାହିଁ।
ହୁଁ। ଆମ ଆମେ ତ ଆଜି ସେଇ ଭାତ ଡାଲି ଆଉ ଛୁଇଁ ଭଜା ଟିକେ ଆଉ।
ହଁ।
ବାରିରେ ଛୁଇଁ ଗଛ ହେଇଛି ନା। ସେ ଆସିଲା ବେଳକୁ ଅଫିସ ଧରିକି ଆସିଥିଲି ସେଇଟା ଆକୁ କଟିକୁଟାକି ରୋଷେଇ କରିକି ଖାଇଦେଲି।
ଆଚ୍ଛା।
ଆଉ ଘରେ ସମସ୍ତେ ଭଲ ଅଛନ୍ତି? କହିଲି ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ମଉଶା ମାଉସୀ କହିଲି ମଉସା ମାଉସୀ ଭଲ ଅଛନ୍ତି?
କଁ କହିଲେ?
କହିଲି ମଉସା ମାଉସି ଭଲ ଅଛ
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆପଣ ମ୍ୟାରେଡ ନା ଷ୍ଟୁଡେଣ୍ଟ?
ନାଇଁ ନାଇଁ ଷ୍ଟୁଡେଣ୍ଟ୍ ନୁହଁ ମ୍ୟରେଡ।
ଆଉ ଭାଇ କଣ କରନ୍ତି?
ଲେକ୍ଚର ଅଛନ୍ତି।
ଲେକ୍ଚର୍।
ହୁଁ।
କଲେଜରେ ନାଇଁ
ହଁ।
ଆଚ୍ଛା। ଆପଣ ତ ହାଉସ ୱାଇଫ ନା ନାଇ ନା ଆପଣ କହିଲେ ଆପଣ ହାଉସ ୱାଇଫ ନା ନାଇ କଣ ଜବ୍ ଫବ୍ କଣ କରନ୍ତି?
ହ୍ୟାଲୋ।
ହ୍ୟାଲୋ ହଁ କୁହନ୍ତୁ।
କହିଲି ଆପଣ ହାଉସ ୱାଇଫ ନା ନାଇଁ କଣ ଜବ୍ କଣ କରନ୍ତି?
ନାଇଁ ନାଇଁ ମୁଁ ଜବ କରିନି ମୁଁ ଘରେ ଅଛି।
ଆଚ୍ଛା ଆଚ୍ଛା।
ହାସ୍ ୱାଇଫ୍।
ଆପଣ ଏବେ କୋଉଠି ରହୁଛନ୍ତି ତାହେଲେ ବାହାରେ?
ହଁ ଯୋଉଠି ଜବ୍ କରୁଛନ୍ତି ହଜବେଣ୍ଡ ସେଠି ଅଛୁ ବାହାରେ।
ଆଚ୍ଛା ଆଚ୍ଛା ସେଠି ମଉସା ମାଉସି ବି ଅଛନ୍ତି ନା?
ନାଇଁ ସେ ଗାଁ ରେ ଅଛନ୍ତି।
ସେ ଗାଁରେ ଅଛନ୍ତି ନାଇଁ।
ସେ ଆସୁଛନ୍ତି ମଝିରେ ରହିକି ଯାଉଛନ୍ତି ଚାରି ପାଞ୍ଚ ଦିନ ଦଶ ପନ୍ଦର ଦିନ ରହିକି ବୁଲିକି ଯାଉଛ
ଯାହା ହେଲେ ବି ସେ ତ ନିହାତି ଆସିବା ଦରକାର ନା।
ହଁ ଆସୁଛନ୍ତି ରହୁଛନ୍ତି ଯାଉଛନ୍ତି।
ଠିକ୍।
ବି ମାନେ ତାପରେ ଆମେ ବି ଆସିବା ଇଏରେ ନଥିଲୁ।
ଆଚ୍ଛା।
ଆମେ ବି ଗାଁରେ ରହୁଥିଲୁ ଏଇ ଅଳ୍ପ ଦିନି ହବ ଆସିଛୁ।
ଭାଇଙ୍କର ଟ୍ରାନ୍ସଫର ହେଇଗଲା ଯୋଉଠୁ ଆପଣ ଗଲେ ନା ନାଇଁ କଣ କ
କଣ କହିଲେ?
କହିଲି ଭାଇଙ୍କର ଟ୍ରାନ୍ସଫର ହେଇଗଲାଠୁ ଆପଣ ଗଲେ ନା ନାଇଁ
ନାଇଁ ଆମେ ଟ୍ରାନ୍ ତ ହଁ ଟ୍ରାସୋର୍ଟ ତ ହେଲେ ବ ଆସିଲୁ କାହିଁକିନା ସେ ପାଖରେ ଥିଲେ ତ ଘରଠୁ ଯିବାସ ଗଥାେଇ ସେି ଘରେ ରହୁଥିଲୁ ଏବେ ଏବେ ସେ ବାହାରକୁ ପଳେଇ ଆସିଲେ ତ ଆମକୁ ଆସିବାକୁ ପଡିଲା ଆଉ
ଆଚ୍ଛା ଆଚ୍ଛା
ଆସୁଛନ୍ତି ବାପା ଆମେ ଏବେ ବି ଆମେ ଯାଇଥିଲୁ ରଜରେ ଗାଁକୁୁ ରହିକି ୁ ହୁଁ
ରଜରେ ଆପଣ ଗାଁକୁ ଯାଇଥିଲେ
ହଁ
ଆଉ ଆଉ ବୁଲାବୁଲି କ ଯାଇନାହାନ୍ତି
ନାଇଁ ବୁଲାବୁଲି କରିନଉ କାହିଁକି ନା ମୋ ଝିଅର ଦେହ ଖରାପ ତ ତାକୁ କ୍ୟାରି କରିକି କୁଆଡେ ବୁଲି ହଉନି
ହ ଆ ଝିଅକୁ କେତେ ବର୍ଷ ହବ
ଝିଅ କୁ ସାତ ବର୍ଷ ହେଇଯିବ ମୋ ଝିଅ ଟିକେ ଆବ ନର୍ମାଲ ଅଛି ମାନେ ଆବ ନର୍ମାଲ ବ ସେ ଟୋାଲି ଡିଜେବଲ୍
ଓହୋ
ତାକୁ କ୍ୟାରି କରିକି ତ କୁଆଡେ ଯାଇ ହଉନି ଖାଲି ଯ ଗାଁକୁ ଯାଇଥିଲୁ ଆଉ ତାପରେ ଦେହ ଖରାପ ଥିଲା ମୋର
ହୁଁ
ହଁ ତ ମୁଁ ସେଥିଲାଗି କୁଆଡେ ବୁଲାବୁଲି ପାଇଁ ଯାଇନଥିଲୁ ଆଉ କାଲି ଗାଁରେ ରହିକି ଖାଇ ପିଇକି ଆସିଲୁ ଆଉ
ହଁ ସେଇ ତ ସେଇ ଖାଇ ପିଇକିନି ବୁ
ବୁଲାବୁଲିଠୁ ବହୁତ ଭଲ ବେଟରପସ ହେଲା ମାନେ ଫାମିଲ ଲଙ୍କତପ କରିବା
ହଁ ବୁଲିବାଲେ କଣ ହବ ତମେ ଯିବ ବୁଲି ଯିବ ପଇସା ପତ୍ର ପଇସା ପତ୍ର ସେଥିରେ ଖର୍ଚ୍ଚ ହବ
କିନ୍ତୁ ଫ୍ୟାମିଲିଙ୍କ ସହିତ ଟାଇ ଟା ସ୍ପେଣ୍ଡ କରିବ
କାରଣ ସେମାନେ ତମ ପାଖରେ ରହିଲେ କି ତମେ ରହିଲ ବାହାରେ ବାପା ମା ରହିଲେ ଘରେ ସିଏ ବି ଆସିଲେ ସିଏ ବି ଖୁସି ହେଉ ଦଏ ନାହିଁ ମୋ ନାତୁଣୀ ଆସିଛି କି ମୋ ବୋୂ ଆସିଛି ମୋ ପୁଅ ଆସିଛି ମୁଁ ଟିକଏ ତାଙ୍କ ତାଙ୍କ ସହିତ ଖେଳିବି କି ହସଖୁସି କରିବି ଆଉ ତମେ ପୁଣି ଏଠୁ ଯାଉ ଯାଉ ପୁଣି ଯଦି ଅଲଗା କୁଆଡେ ବୁଲିବାକୁ ପଳେଇିବ ତାଙ୍କୁ ଆଉ ଭଲ ଲାଗିବ ହଁ ଯାହେଲେ ବି ସେ ସେଟା ଭାବୁଥିବେ ନା
ନାଇଁ କିନ୍ତୁ ଏଇଟା ଗୋଟେ ଜିନିଷ ଯ କିି ଆମେ ଯଦି ବି ଯାଉଉ ବୁଲାବୁଲି କରିବା ପାଇଁ ଆମର ଟୋଟାଲ ଫ୍ୟାମିଲି ହିଁ ଯାଉ ମାନେ ବାପା ମମି ଆମର ଅର ଯାହା ମାନେ ସମସ୍ତେ ଆମ ଜଏଣ୍ଟ ଫ୍ୟାମିଲି ନା ତ ଆମେ ସମସ୍ତେ ହିଁ ଯାଉ ଏମିତି ନହିଁ ଯାଇକ ଜଣେ ଏକ ଯାଇକି ବୁଲିକି ଆସିବ ମାନି ସେମତି ନାଇଁ ଯଦି ଯ
ଆପଣଙ୍କ ଦିଅରେ ବି ଚାକିରରି କରନ୍ତି ନା ନାଇଁ
ହଁ ମାନେ ଆମେ ତିନି ଯା କେବଳ ଅଛୁ ହାଇ ସାଇ ଆଉ ବାକି ସମସ୍ତେ ଜବ୍ କରୁଛନ୍ତି
ଆଚ୍ଛା ଆଚଛା ଆପଣ ବଡ ସମସ୍ତଙ୍କ ଭାଇ ବଡ ସମସ୍ତଙ୍କର ନାଇଁ କି
ହଁ
ଆଉ ଦୁିଅର କଣ କରନ୍ତି ମଝି ମଝି
ସେ ସବୁ ଅଛନ୍ତି ବାହାରେ ଜବ କରୁଛନ୍ତି
ଓଡିଶା ବାହାରେ ଆଛା ହଁ ଆମର ତ ଏଠି ସେଇଭଳିଆ ଚାଲିଛି ଆଉ ଆଉ ଏବେ ସନ୍ଧ୍ୟା ବେଳକୁ କଣ ନାସ୍ତା ଫାସ୍ତା କଣ କରିବେ ନା ନାଇଁ
ହଁ ବନେଇବୁ କିସ୍ତ କିସ୍ ବନେଇବୁ ଫାଷ୍ଟ ତ ମୁଁ ଛୁଆଙ୍କ ପାଇଁ ଖାଇବାକୁ ବନେଇବି ପଛରେ ପାଇଁ ଯବ ନେଇବି ଆଉ
ଛୋଟ ଛୁଆଙ୍କ ପାଇଁ ତ ନିହାତି ଖାଇବାଟା ବନେଇବା ଦରକାର ଓ ପୁଅ ଅଛି ମୋ ପୁଅକୁ ବି ସାତ ବର୍ଷ। ମ ମୋ ପୁଅ ଭନୁ ମୁଁ ଯେତେବେଳେ ଅଫିସରୁୁ ଯିବି ମତେ ଫୋନ କରିବ ବାବା ଆସିଲା ବେଳକୁ କଣ୍ ମୋ ପାଇଁ ଆଣିଥିବ ମୁଁ ଖାଇବି। ଏ ଘରେ ଅଛି। ଘରେ ଅଛ ବନେଇ ଦିଅ ଖାଅ, ଯାହା ଦରକାର।
କିନ୍ତୁ ବାହାର ଜିନିଷ ଅପେକ୍ଷା ଘର ଜିନିଷ ଟା ବେଟର, ମୁଁ ଆମେ ତ ମାନେ, ଆମର ତିନି ଜଣଙ୍କ ଆମେ ଯାହା ମାନେ ଟ୍ରାଏ କରୁ ହଣ୍ଡ୍ରେଡ ରୁ ହୁଲଣ୍ଡ୍ରେଡ ପରସେଣ୍ଟ ଯ ତାଙ୍କୁ ଘର ଖାଇବା ଟା ହିଁ ଖୁଆଇବୁ। ମାନେ ଘରେ ବନେଇକି।
ମୁଁ ଯେତେବେଳେ ଅଫିସ ରୁ ଯିବି ମତେ ସିଏ ଠିକ ଅବିକା ହେଇଗଲା କି ସେଟା ଆମର ପାଞ୍ଚଟା ବାଜିଲା, ସିଏ ଆଉ ଅଧଘଣ୍ଟା ଘଣ୍ଟାଏ ପରେ ମତେ ଫୋନ କରିବ ବାବା ତମେ ଆସିଲା ବେଳକୁ ମୋ ପାଇଁ ଗୁପଚୁପ ଆଣିଥିବ ନହେଲେ ଚାଟ୍ ଆଣିଥିବ।
ନାଇଁ ସେଇଟା ସେଇଟା ଆପଣଙ୍କ ମ୍ୟାଡାମଙ୍କୁ କହିବେ ଘରେ ବନେଇକି ଦେବେ। ଘରେ ଆପଣ ଯଦି ହେଲଦି ବନେଇବେ ନା ଆପଣ ଯଦି ହେଲ୍ଦି ବନେଇବେ ସେଇଟା ଛୁଆଙ୍କ ପାଇଁ ବି ବହୁତ ଭଲ।
ମୁଁ ଯେତେବେଳେ ବି ଘରକୁ ଯିବି ମୁଁ ଆଉ କି କିଛି ନେବିନି, ମୁଁ ଖାଲି ଗଲାବେଳକୁ ମ୍ୟାଗି ଦି ପକେଟ ନେଇକି ଯାଇଥିବି। ମ୍ୟାଡାାମଙ୍କୁ କହିବି ତମ ଏଡା ଟିକେ ବନେଇ ଦିଅ ସେ ଖାଇବ, ଏ ଅବଶ୍ୟ କାନ୍ଦିବ ନାଇଁ ମୋ ବାବା କିଛି ଆଣିଲେନି ଇଏ ସିଏ କରିକିନି ସେ କାନ୍ଦିବ ଟିକେ।
ଛୁଆଙ୍କୁ ଏମତି ଠକିଦବାଟା ଭଲ ନୁହେଁ କିନ୍ତୁ ଦିନେ ଦିନେ କେବେ ମଝିରେ ମଝିରେ ଦେବେ। କିନ୍ତୁ ରେଗୁଲାର ଦେବେନି।
ନାଇଁ ନାଇଁ ମାନେ ମୁଁ କଣ କରେ କହିଲେ ଆମର ସଣ୍ଡେ ହଉଛି ଛୁଟି। ସଣ୍ଡେ ଦିନ ମାର୍କ ଆସିବୁ ସେଇଠୁ ଆମର ଗୋଟେ କିଲୋମିଟର ହଉଛି ମାର୍କେଟ। ଆସିବୁ ଯାହା ବାବା ଖାଇବାର ଅଛି ଖାଅ ଚାଲ।
ହଁ। ବାଶ୍ ଗୋଟେ ଦିନରେ ଛୁଆଙ୍କ ମନ ଦୁଃଖ ହବ ନା ସିଏ ବି ଭାବିବେ ନାହିଁ। ମତେ ବାବା ଠକି ଦଉଛନ୍ତି କି କଣ।
ହଁ ସିଏ ଆସିବ ତାର ଦୋସା ଚିକେନ ପକୋଡା, ଯାହା ବାବା ଖାଇବାର ଅଛି ଖା ଘରକୁ ଚାଲ ଯିବା।
ଆଚ୍ଛା ସେ ମୁଁ କିନ୍ତୁ ବନେଇକି ଆମ ଛୁଆ ମାନଙ୍କୁ ସବୁ ମୁଁ ବନେଇକି ଦିଏ।
ହୁଁ ଆଉ ତାପରେ ଗଲେ ମିସେସ୍ ମିସେସ୍ ତାଙ୍କ ଦେହ ଟିକେ ଖରାପ ତ। ଆ ତାଙ୍କୁ ବି ଏତେ ଫୋସ୍ କରିହଉନି ଯେ ଟିକେ କର ବୋଲି।
ଆଚ୍ଛା। ହଉ, ହଉ ସାର୍ ମୁଁ ରହିଲି ମୁଁ ପରେ କେତେବେଳେ କଲ କରିବି ଫ୍ରି ହେଇକି।